ଆପଣ କଣ କରୁଛନ୍ତି?
ହେଇ ବସିଛି।
ଆଉ ସନ୍ଧ୍ୟାରେ କଣ ନାସ୍ତା ଅଜି ଖାଇଥିଲେ?
ଏକା ସାଙ୍ଗେରେ ଖାଇନି।
ଆଉ କିଛି ହେଇନି?
କରା ହଉଛି।
କଣ ଉଁ ଆଜି ବର୍ଷା ପାଗରେ କଣ ହଉଛି?
ମୋ ସାଙ୍ଗ କରୁଛନ୍ତି ଇପି।
ହଁ।
ହଁ ହୁଁ।
ସାଙ୍ଗଗୁ୍ରା ନାହାନ୍ତି?
ହଷ୍ଟେଲ୍।
ହଷ୍ଟେଲରେବି ଏବେବି?
ପ୍ଲସ ଥ୍ରୀ କରୁଚି ତ ସେଇଥିପାଇଁ।
ହଁ ହଁ ଆର୍ଟସ୍ ଭଲ ନା ସାଇନସ୍ ଭଲ?
ମୋ ପାଇଁ ଆର୍ଟସ୍।
ଆର୍ଟସ୍ ଆର୍ଟସ୍ ପଢିଲେ ଆମେ କଣ କରିପାରିବ ତଥାପି? ମାନେ କୋଉ ଜବ କରିପରିବା?
ପୁଲିସ୍ ଆଉ ଆଅଁ ରେଲୁଅ।
ହଁ।
ରାଇ
ହୁଁ।
ଓପିସି ଏ ଯୋଉ କଣ ୟୁ ପି ଏ ସେ ସି ଯୋଉରା ସେଇରା ହବ।
ହଁ।
ଆଉ ଟିଚର।
ହଁ।
ପ୍ରାଇମେରି ଅପର ପ୍ରାଇମେରି।
ହୁଁ।
ଆ ସାଇନସରେ ବୋହୁତ କିଛି ଅଛି ସାଇନସରେ ଯଦି ପଢିବ ସାଇନସରେ ବି ପୋଲିସ ନେଇପାରିବ। କିନ୍ତୁ ସାଇନସରେ ବେଶୀ ଡକ୍ଟର ନର୍ସିଂ ଏଇରା। ହୁଁ କଣ ହେଲା?
ଅ ପୋଲିସିରେ ଏବେ ଇଣ୍ଟରଭୁ ବାହାରି ଥିଲା ନା ନା।
ହୁଁ ହୁଁ।
ମୁଁ ଜାଣିନି ମୁଁ ଯାଇକିରି ପଚାରଥିଲି ଯୋଉ ଇଏରେ ଯେ ସେ କହିଲେ କି ହେଟା ନୋଟି ଇଛା ଥିଲେ ଯେ ଆପଣ ଏଟା ଡାଉଁଲୁଡୁ କି ଆପଣ ବାହାର କରନ୍ତୁ ଏଇଟା ତାପରେ ଆଉ ପିଲାମଙ୍କର ଅପ୍ଲାଏ କରାହବ ହେଲା ଯେ ଅନଲାଇନ ହୁଏ ନା। ଆପଣ ପକେଇଚନ୍ତି?
ଆପଣ ପକେଇଦବା କଥା ନା ଆମେ ଜବ୍ କରୁଚୁ ଟାଟା ଷ୍ଟିଲରେ।
କଣ କହିଲେ?
ହଁ ମୁଁ ଜବ କରୁଚି।
ଜବ୍
ହୁଁ।
ଜବ୍
ଟାଟା ଷ୍ଟିଲ୍। ମେକାନିକାଲରେ ନା ନାଇଁ। ଏପଟେ ଆମର ବ୍ରାହ୍ମୁନିପାଲ।
କୁଆଡେ?
ବାହ୍ମୁନିପାଲ କେଉଁଝର ସାଇଟ୍।
ଓ ମୁଁ ଏଇ ତ ସେଠି ଯାଇଁକି ଚାର ଦିନ ରହିଚି।
କୋଉଠିକି?
ଆ ଏଟା କଣ ଗୋଟିଏ ସାଇ ନା କଣ ବ ଗେ ମାନେ ଘଟଗାଁ ପାଖାପାଖି ଗାଁଟା ଆଉ।
ସେଠି ଛ୍ ଏଇ ଯୋଉ ଘଟଗାଁ ଯାଇଥିଲ ମନ୍ଦିର ସେଇଠି ରହିଲ?
ନା ନା ସେଟା ତ ମୁଁ ମୋ ସାଙ୍ଗ ସହିତ ଯାଇଥିଲି ଆଉ ଥରେ ଜଣେ ଦିଦିଙ୍କ ସହିତ ଯାଇଥିଲି। ଫାଷ୍ଟେ ମୋର ମାନସିକ ଥିଲା ତ। ମା ହରିକା ମୋର ମାନସିକ କରିଦେଇଥିଲେ ମୁଁ ଦଶମ ପଢୁଥୁଲି ଯେତୋଳୁକୁ ସେ ମନ ହିସାବରେ ମାନସିକ କରିଦେଇଥିଲେ ମୁଁ ଆଉ ଜାଣିନି ମୋର ଯେତେବେଳେ ଟେନସ୍ ସରିଗଲା ମା କହିଲେ କି ତୁ ଯା ତୁ ଯାହା ହେଲେ ଯେମତି ହେଲେ ଦର୍ଶନ କରିବୁ ମୁଁ ଆଉ ସ୍ ଶେଷରେ କିଛି ପାଇଲିନି।
ଏ ଦିଦିଙ୍କୁ କହିବି ଆଉ ଦିଦି କହିଲେ ଚାଲ ଆମ ଘର ତ ସେଠି ମାମୁଁ ଙ୍କ ଘର ତାଙ୍କର।
ହଁ।
ମୁଁ ରହିଗଲୁ ଆଉ ମୁଁ ଫାଷ୍ଟ ଟାଇମ୍ ଜୀବନରେ ଧାନ କାଟିକି ସେଇଠି ।
ଧାନ କାଟିଲ? ଭଲ ଲାଗିଲା ଧାନ କାଟିଲ?
ଆଉ ବହୁତ ତୁ ଭଲ ଲାଗିଲା। ମାଛ ଏଇ ଯୋଉ ଟୁଇଁ ଟୁଇଁ କଳା କଳା ମାଛ।
ହଁ ଧାନ କାଟିଲ ସେଠି? ମାନେ ତାଙ୍କ ସାହାଯ୍ୟ କରିଥିବ ଟିକେ ଆଉ।
ଇ ମାନେ ଆମ ଗାଁରେ କଣ ମୁଁ ବିଲ ଦେଖିନି ଏପର୍ଯ୍ୟନ୍ ତ ନା ମୁଁ ଆମ ରୋଇଚି ନା ମୁଁ କହିଲି ଦିଦି ମୁଁ ବି ଯିବି କରି ତାପରେ ସିଏ କହେ ନାହିଁ ତୁ ଆସିଛୁ ବୁଲି ଆଉ କଣ ହାତ ଦବୁ ମୁଁ କହିଲି ନାହିଁ ମୁଁ ତ ଦେବି ମାନେ ଦେବି ଆଉ ଯି
ମାନେ ଯେ ସାହାଯ୍ୟ କଲ।
ସାହାଯ୍ୟ କଣ ଏଇଟା ଗୋଟେ ଖୁସି
ହଁ ମାନେ ନିଜକୁ ଭଲ ଲାଗିଲା।
ହଁ ସାହାଯ୍ଯ କରିଥିଲେ କେତେ କାଟି ଦେଇଥାଆନ୍ତି।
ଧାନ କାଟିଲ କେମିତି ଲାଗିଲା?
ଭଲ ଲାଗିଲା କିନ୍ତୁ ଗୋଟେ ମାଛଟେ ଚଢିଗଲା ଯେ ମୁଁ ଡରିକିନି ବସିଲି। ଟେକି ଆଣିଥିଲି କାଦୁଅ ହେଇଥିଲା ନା।
ହଁ, ହଁ।
ଆଉ ତାଙ୍କ ଆଡେ ମାଛ ପୁଡିକିନି ଖାଆନ୍ତି।
ମାଛ ଟା ପୁଡିକି ଖାଇବା ଭଲ ଲାଗିବ।
ହଁ, ହଁ।
ଅଁ, ହଁ ଆପଣଙ୍କୁ ଚିକେନ୍ ଖାଇବା ଭଲ ଲାଗେ, ନନ ଭେଜ୍ ଭେଜ୍ ନା ନନ ଭେଜ୍?
ମୋତେ ଭେଜ୍ ଟା ବେଶି ନନଭେଜ୍ ବାର ଅନୁସାରେ ଆଉ।
ବାର ଅନୁସାରେ ନହେଲେ ଭଲ ଲାଗେନି? ନା ଭଲ ଲାଗେ?
ଭଲ ଲାଗେନି ଏତେ ଖାଲି ମୁଁ ଖାଇବି ଯଦି ବୁଧ ଶୁକ୍ର ଆଉ ରବି। ଶୁକ୍ରବାର ଇଚ୍ଛା ହେଲା ଯଦି ଖାଇବି।
ନନଲେ ନାଇଁ ହଁ ହଁ ଭଲ। ଆପଣ ଯୋଉ କେଉଁଝର ଗଲେ ଘଟଗାଁ ଦେଖିଲେ ଏଠି କଣ ଭଲ ଲାଗିଲା ତୋମକୁ?
ମୋତେ ଖାଲି ମୁଁ ସତ କହିବି ଯୋଉଦିନ ଫାଷ୍ଟ ଯାଇଥିଲି ଯୋଉ ଆମର ମାନସିକ ଥିଲା। ଛି ଯେ କୁହନ କାଇଁନା ଅଛନ୍ତି କିଏ କହନ୍ତି ଭଗବାନ ନାହାନ୍ତି ବୋଲି କିନ୍ତୁ ମୁଁ କହିବି ଆମ ତାରିଣୀ ଠାକୁରାଣୀ ର ମୁହଁ ଟା ଯଦି ସାମ୍ନା ସାମ୍ନି ହେଇଥିବି ନା ଫାଙ୍କା ବି ଥିଲା ଏତେବେଳକୁ ତ ଯୋଉ ସାମ୍ନା ସାମ୍ନି ହେଇଚି ଚି ମୋ ଆଖିରୁ ଲୁହ ଝରି ଆସିଲା।
ଆଉ ସେଠି ସେଠି କଣ ମାନସିଂହ କଲ? କେମତି ଲାଗିଲା ହୃଦୟ ତୋମକୁ କେମିତି ଲାଗିଲା ତୋମକୁ?
ଉଁ, ମୋତେ ବହୁତ ଭଲ ଲାଗିଲା। ମୁଁ ମାନସିକ କରିିନି।
ଓହୋ! ଠାକୁରଙ୍କୁ ପୂଜା କଲ, ଦେଖିଲ ପୁରା?
ହୁଁ, ହୁଁ, ଲୁଗା ଟେ ଦେଇଥିଲୁ। ମା କହିଥିଲେ ଲୁଗା ନବା ପାଇଁ ତ।
ହଁ ଏଠି ଲୁଗା ପୂଜା କଲ ନା? ଠାକୁରଙ୍କ ପାଖରେ ର
ରଖିକିନା ଆସିଥିଲୁ।
ସେଠି ପୁରା ଲୁଗାରେ ଠାକୁରଙ୍କୁ ସେଇଠି ରଖନ୍ତି। ହଁ ଫୁଲ ଫୁଲ ବି ପୁରା ହଁ
ମୋତେ ତ ଚୁଡ଼ି ଦିପଟ ଦେଇଥିଲେ ନାଲି ଚୁଡ଼ି ପିନ୍ଧିବା ପାଇଁ।
ଭଲ, ଆ, ମା ପିନ୍ଧଥିବେ ନା ଆପଣ ପିନ୍ଧିଲେ?
ଅ ମାନେ ହେଠୁ ଦେଇଥିଲେ
ହଁ ହଁ।
ସେଇଆ ମୁଁ କହିବି ହଁ। ଯେ ମୁଁ ବାହା କହୁଛି ତୁ ପିନ୍ଧୁନୁ ମୁଁ କହିଲି ମୁଁ ପିନ୍ଧିଲେ
ହଁ ନାଇଁ ନାଇଁ ଠାକୁର ନା ଯାହାହେଲେ ମା ପିନ୍ଧିକି ଯିଏ ବାହା ହେଇଛନ୍ତି ସେମାନେ ପିନ୍ଧିବେ ଚୁଡିଟା ଆଉ।
ଯେମିତି ଆଉ ଯୋଉ ଗାଁ ମାନଙ୍କରେ ଗୋଟେ ବରଗଛରେ ଲୁଗା ଘୁରେଇକିନି ପୂଜା କରନ୍ତିନି?
ହଁ ହଁ।
ଏଠି କିନ୍ତୁ ପୂଜା କଲେ କେମତି ଚୁଡ଼ି ଦେଲେ ମୋ ମା କହେ ତୁ ପିନ୍ଧିବୋଲି।
ହଁ ସେଠୀ ଝିଅ ପିଲା ପିନ୍ଧନ୍ତି ଚୁଡ଼ି?
ମୁଁ ଜାଣିନି କିନ୍ତୁ ମୋ ମା ଦିଏ ପିନ୍ଧିବା ପାଇଁ ମତେ ବି ଭଲ ଲାଗେ ପୁଣି ଫୁଣି ସାଉଣ୍ଡ ହୋଉଥିବ।
ହ ହଁ ଭଲ।
ନି ଆଉ।
ଆଉ ତାରିଣୀରେ ଫେମସ କଣ ଭୋଗ କଣ କହିଲେ ଖାଇଲ ଭଲ ଲାଗେ?
ଭୋଗବେଲି ମିଠା ଜିଣିସ ତ ମର ନାହିଁ
ନଡ଼ିଆ ନଡ଼ିଆ କୋରା
ନଡିଆ କୂରା ହଁ ଖାଇଥିଲି ଥର ଟିଏ ମାତ୍ର ବେଶୀ ଖାଏନି କାହିଁକି ନା ମିଠା ଯେହେତୁ ଏ ସବୁ ମୋ ଦେହରେ ଯାଏନି ତ ମୁ ଖାଏନି ଆଉ ପ୍ରସାଦ ପାଇଥିଲି।
ଆଉ ହେଠି କଣ ଦେଖିଲ? ମାନେ ସାନ ଘାଗରା ବଡ ଘାକରା ଯାଇଥିଲ ଦେଖି?
ଆଉ କୁଆଡେ଼ ଯାଇନି ନା ନା
ସାନ ଘାଗରା ଦେଖିନ?
ନାଇ।
ହେଠି ରହିଲ ଚାରି ଦିନ ଯିବା କଥା ନା ଆଉ ଟିକେ ବୁଲି ଆଉ।
ମୁଁ କଣ କଲି ନା ଦେଖ ଗଲୁ ଫାଷ୍ଟ ଯୋଉ ଦି ଦିନ ଯ କ ମୁଁ ତାଙ୍କ ଗାଁ ଟା ବୁଲିଲି
ଭଲ ସେପଟେ ପୁରା ଜଙ୍ଗଲ।
ହଁ ଆଉ ରାସ୍ତାଟା ବି ଇଏ ଯେମିତି ଆମ ପିଚୁ ରାସ୍ତା ସେମିତି ପୁରା ପୁରି କିନ୍ତୁ ସାଇଟରେ ଗୋଟେ ବଡ ବଡ ଗସ୍
ହଁ ଶାଳ ଗଛ ସବୁ ପରା ଜଙ୍ଗଲ ଏବେ ହେଇଛି ପିଚୁ ରାସ୍ତା ସେଠି ସବୁ। ନହେଲେ ଆଗରୁ ପୁରା କଣ ମେଣ୍ଟାଲ ରଥ ଥିଲା। ଏବେ ସବୁ ନୂଆ ନୂଆ ଜଙ୍ଗଲ ହେଇ ପୁରା ଜଙ୍ଗଲ କାଟିକି ଗଡଣିଆ ପୁରା କରିଛନ୍ତି।
ହଁ ହଁ। ଆଉ ତାଙ୍କ ଗାଁରେ ବତକ ଥିଲା ନା ମତେ ମଜା ଲାଗେ ଖେଳିବା ପାଇଁ।
ଆ ଟାଉନ ରେ ତମେ ରହିଲ ନା ଗାଁରେ ଆଇଲେ ଆପଣଙ୍କୁ ଭଲ ଲାଗିବ ସେଇଠି ସେଥିପାଇଁ ଟାଉନ ଭଲ ଲାଗେ ନା ଗାଁ ଗହଳି ଭଲ ଲାଗେ?
ମତେ ମୁଁ ଏମିତି ଆମ ନିଜେ ଗାଁରେ ତ ମୁଁ ରହିନି କେବେ?
ସବୁବେଳେ ତ ଅନୁଗୂଳରେ ରହିଲ ନା କୋଉଠି?
ଅନୁଗୁଳରେ। ଅନୁଗୁଳରେ ବି ଆମର ରହନ୍ତି କିନ୍ତୁ ଗାଁକୁ କେବେ ଯାଇନି। ଆମ ଆମ ଗାଁ ହୋଉଛି କାମାକ୍ଷା ଭିତର ଆଡେ। ମୁଁ ଏପର୍ଯ୍ୟନ୍ତ କେବେ ଯାଇନି ସେ ଗାଁକୁ। କଣ ଗୋଟେ ଅଛି କାମାକ୍ଷା କୁଆଡେ କୁସୁମଜୁରି ସେଇ ଆଡେ
ଓ ସେଠି ପାର୍ସୀନାଲ ହେଲେ ଅନୁଗୁଳରେ ଆପଣ ବାପ
ହେଇଟା ମାନେ ରିଅଲ ମାନେ ଘର ଆଉ ତମ ବାପା ହେଠୀ ରହିବେ ନା
ହଁ ହଁ ତମ ବାପା ସେଠି ରହୁଛନ୍ତି?
ହୁଁ ବାପା ବୋଉ ଭାଇ ହେରିକା ଭୂଷଣ। ଭୁଷଣାାରେ ମୁ ଉୁଁ ସେ ଜବ କହୁଛନ୍ତି ଆମର ଗାଡି ଅଛି ତ ସେ ନିଜ ଗାଡି ନିଜେ ଚଲାଉଛନ୍ତି ଭାଉଜ ମୁଁ ଅଜା ଆଈ ତାଙ୍କ ପାଖରେ ଅଛନ୍ତି।
ହ ହଁ।
ଜାଣିଥିବେ ଭୂଷଣ ପ୍ଲାଣ୍ଟ ଯୁଆଡେ ହଁ ସେଇ ମେରା ମନ୍ଦିର
ସେଇଟା ମେ-ମେରାମଣ୍ଡଳୀ ଟାଟା ପ୍ଲାଣ୍ଟା ବହୁତ ବଡ ପ୍ଲାଣ୍ଟ।
ହୁଁ। ମତେ ଭଲ ଲାଗେ ଧୂଆଁ ବାହାରୁଥିବ।
ଦୂଷିତ। ମାନେ ଯୋଉ ଧୂଆଁ ବାହାରୁଛି ତା ହଁ।
ଦୃଶ୍ୟଟା ତ ଭଲ ଦେଖ
ହଁ। ଆଉ ଆପଣଙ୍କର ଜହ୍ନି ଓଷା କରନ୍ତି ନା ନାଇ?
ଜହ୍ନି ଓଷା ଆମର ଏଇଟା ଏଗାର ବର୍ଷ ହେଇଯିବ।
କେମତି ଜହ୍ନି ଓଷା କେମିତି ହୁଏ କଣ?
ହଁ ଜହ୍ନିଓଷା ରେ ଫାଷ୍ଟ ଆରମ୍ଭ ମାସ ଯୋଉଦିନ ଆରମ୍ଭ ହବ ସେଇଦିନ ସେ ଗାଁ ମାନଙ୍କର ତ ସାଙ୍ଗସାଥି ସେ ଆମେ ତ ତା ରହିିଲାନ ଆଉ ଜଣେ ଖାଲି ଛାତ ଉପରେ ଯାଇକିନି ମୋ ମା ମତେ ଖାଲି ଯାହା ବସେଇଦିଏ ଏକୁଟିଆ ଏକୁଟିଆ କରେ ମୁଁ।
ଆ ଗାଁରେ କିଏ ଅନୁଗୁଳରେ ଏଠି କେହି ସାଙ୍ଗ ନାହାନ୍ତି ନାଇଁ ନା ଛାତ ଉପରେ କର ହଷ୍ଟେଲ ରେ ଯୋଉ ରୁହ।
ଉଁ ହଷ୍ଟେଲରେ ସବୁ କରେନି ଘରକୁ ଯୋଉ ଯାଏ
ଅ।
ହଷ୍ଟେଲରେ ସିଏ କଣ ବତେଇଦବ ମତେ ମତ ଏତେ ବି ଆସେନି ନିଜେ ଗାଇବି ଗୀତ। ନିଜେ ଭୋଗ ଲଗେଇ ବି ନିଜେ କ୍ଷୀର ଦେବି। ତ ମା ହେଠି ଥିଲେ ବତେଇ ଦେବେ। ତାପ ରେ ଚାନ୍ଦ ହ ପୂଜା କରିବି ରାସ୍ତରେ
ଆଉ ରଜରେ କଣ ପିଠା
କଣ କହିଲେ?
କଣା ହେଇଥିଲା।
ପିଠା ଆମର ମୁଁଆ ଆଉ ପୁଡ଼।
ତମକୁ କଣ ଭଲ ଲାଗେ ପିଠା ଖାଇବା ପାଇଁ?
ମଣ୍ଡା ପିଠା ଚକୁଳି ପିଠା।
ଚକୁଳି?
ଚକୁଳି କୁ ମଣ୍ଡା ଆଉ ଏଇ ଯୋଉ ଅଷ୍ଟମୀ ମାନଙ୍କରେ ଏଣ୍ଡୁରି ହୁଏନି ଏଣ୍ଡୁରି।
ଅଷ୍ଟମୀ କଣ ପାଇଁ ହୁଏ ତଥାପି?
ଯୋଉମାନେ ବଡ ସେଦିନ ର ଦିଏ ପରୁହାଁ କୁହାଯାଏ ନା। ହଁ- ନା ଆପଣ ଟିକେ କହୁନାହାନ୍ତି?
ଘରର ବଡ ପୁଅକୁ ପରୁହାଁ କରାଯାଏ ନା?
ହଁ।
ସେଇଥିପାଇଁ ଅଷ୍ଟମୀ ହୁଏ। ଅ ଜଗନ୍ନା ଅଁ ଜଗନ୍ନାଥ ବଡ ବୋଲି ତାଙ୍କୁ ଅଷ୍ଟମୀ କରାଯାନ୍ତି ନା କଣ? ନା ବଳଭଦ୍ର ବଡ ହଁ। ତାଙ୍କୁ ଅଷ୍ଟମୀ କରାଯାଏ।
ହଁ।
ସେଥିପାଇଁ।
ନାଇଁ ନାଇଁ ମୁଁ ଏମିତି ବିଷୟରେ ଜାଣିନଥିଲି ଆପଣ କହିଦେଲେ।
ଆଉ ଅନୁଗୁଳୁ ରେ କଣ ଫେମସ। କଣ ହୁଏ ଭଲ ହଁ।
ମାମଁ ମତେ ଦେଖିନି। ମତେ ସିନା ବାପା ମା ହଁ କଲେ ସିନା ମୁଁ କୁଆଡେ ବୁଲିଯିବି। ଏଇନେ ଖାଲି ମସ୍ତ ଟାରେ।
ତଥାପି ପୂଜା କଣ ହୁଏ?
ତଥାପି ମୁଁ ଗଣେଶ ପୂଜା ଦେଖି ଯାଇଥିଲି ତାଲଚେର ଆଡେ।
ତାଳଚେରରେ ଗଣେଶ ପୂଜା ଟା ଭଲ ହୁଏ। ତୋର ବଲନା ଏକୁଟିଆ ଯାଇଥିଲ ନା ସାଙ୍ଗ ଘରେ ସାଂଗେ?
ନା ଘର ଲୋକଙ୍କ ସହିତ। ମୋ ସାଙ୍ଗକୁ ଡାକିଲି ମୋ ସାଙ୍ଗ ସେତକୁ ଏକଜାମ ଦୋଉଥିଲା ନା। ତାର କଣ ଇଣ୍ଟଭିଉ ଥିଲା ତ? ମୁଁ କହିଲି ହଉ ତାହେଲେ ଆର ବଷ।
ହଉ ତାହେଲେ ଆଁ ହଁ ଓକେ।